ହ
ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ ଆରେ ସାଙ୍ଗ ଖାଇସାରଲୁଣି?
ଅଁ ହଁ।
ଆ କଁ ଖାଇଲୁ?
ପୋଡ଼ପିଠା।
ଆଚ୍ଛା କାଇଁ ରଜରେ ଖାଇନଥିଲୁ?
ନାଁ ନାଁ ରଜ ପର୍ବ ବିଷୟରେ ପ ପଚାର।
ଆରେ ତ ରଜ କେମିତି କଁ କଲୁ?
ଭଲରେ ଦୋଳି ଖେଳିକି।
ଆଉ ପିଠା ହାଲୋ।
ହାଲୋ।
ପିଠା ଖାଇଚୁ ନା ନାଇଁ?
ହଁ ପିଠା ଖାଇଚି।
କଁ କଁ ଖାଇଲୁ?
ପୋଡ଼ପିଠା ମଣ୍ଡାପିଠା ଚକୁଳି।
ଆଉ କୁଆଡ଼େ ବୁଲିବାକୁ ଯାଇନଥିଲୁ?
ହାଲୋ।
ହଁ କୁଆଡ଼େ ବୁଲିବାକୁ ଯାଇନଥିଲୁ?
ହଁ ରଜ ପର୍ବରୁ ବୁଲିବାକୁ ଗଲି। ତ ସେଠି ମୁଁ ଦୋଳି ଖେଳିବି ଆଉ ପାନ ଖାଇଲି।
ଇଛା କୋଉଠି କୋଉ ପାନ ଖାଇଲୁ? ହଁ।
ସାଧା ପାନ।
ସେ ପାନ ସେ ପାନେରେ କଣ କଣ ସବୁ ପଡ଼ିଥିଲା?
ପାନମଧୁରୀ ନଡ଼ିଆ। ସିଲଭର ସିଲଭର ଯୋଉଁ ଜରୀ ଆଉ ପାନ ତା ଦେହରେ ମିଠା ଚେରି ଏତିକି।
ବଢିଆ ଆ ବନେଇବେ ମାନେ ବିଜିନେସ୍ କଲନି ହେଇଯାଇଥାନ୍ତା।
ଭାବୁଥିଲି କିନ୍ତୁ କରିପାରିଲିନି।
ଏପଟେ ବୁଲିବାକୁ ଯାଇନଥିଲେ।
ହଁ ଯାଇଥିଲି ବୁଲିବାକୁ ରଜକୁ ସ୍ଵସ୍ତି ବନ।
ସେଇଟା କୋଉଠି?
କଲ୍ୟାଣପୁର।
ରଜ ଟା କଣ ପାଇଁ ମନା ଯାଏମତେ ଟିକେ କହିବେ
ରଜଟା ଝିଅ ପିଲାମାନେ ମନାନ୍ତି କଣ ପାଇଁ ମନାନ୍ତି ସେଇଟା ମୁଁ ଜାଣିନାହିଁ।
ଏ ହୋ ମତେ ଲାଗୁଚି ତୁ ଭୁହେ ଟଙ୍କା।
ମୁଁ ଝିଅ ପିଲା।
ହେଲେ ଜାଣିନୁ।
ନା ରଜ କଣ ପାଇଁ ମନାଯାଏ ସେଟା ମୁଁ ଜାଣିନି।
ହ ରଜ ତ ଝିଅ ମାନଙ୍କର ହେଲେ ରଜ କେମିତି କଣ ପାଇଁ ମନାନ୍ତି ଜାଣିନ।
ଆ ରଜ ତିନି ଦିନ ହୁଏ ଫାଷ୍ଟ ରଜ ସେକେଣ୍ଡ ରଜ ଥାର୍ଡ ରଜ।
ହଁ। ସାରସ। ତାର କା ମାନେ ସେଇ ରଜର ତିନି ଦିନର ତିନିଟା ଥିବ ନା କଣ ତାର ବେଶିକ୍।
ପିଠା ପିଠା ତ ଗୋଟେ ହୁଏ ପୋଡ ପିଠା।
ଆଉ କାକରା ପିଠା ମଣ୍ଡା ପିଠା।
କିନ୍ତୁ ରଜରେ ମେନ୍ ମାନେ ମୁଖ୍ୟ ପିଠା ହଉଛି ପୋଡ଼ ପିଠା। ତାପରେ ଅଲଗା କିଛି ତା ଦେହରେ ମାନେ ବନାନ୍ତି। ଅଲଗା ଏକ୍ସଟ୍ରା କିଛି ମାନେ କିଛି ଅଲଗା ପିଠା ସେଥିରେ ବନାନ୍ତି।
ଆଛା ଆଛା ତତେ କଣ କଣ ଆସିବ ବନେଇ?
ମତେ ମଣ୍ଡା ପିଠା ଚକୁଳି ପିଠା।
କେମିତି ସେଇଟା।
ଫାଷ୍ଟ। ଚାଉଳକୁ ଗ୍ରାଇଣ୍ଡ ତାକୁ ଶୁଖେଇକି ତାକୁ ଗ୍ରାଇଣ୍ଡିଙ୍ଗ କରାହେବ ତାର ଚୁନ ାରେ ଗରମ ପାଣି କି ତାକୁ ଜନ୍ତା ହବ ଜନ୍ତା ହେଇସାରିଲା ପରେ ପୁର ନଡିଆ ପୁର ନଡିଆକୁ କୋରି ତାପରେ ଗୁଡ ଏ ମାନେ ଗୁଜୁରାତି ଆଉ ଲବଙ୍ଗ ନହେଲେ ଆ ଗୋଟା ସେ ଗୋଲମରିଚ ଗୁଣ୍ଡ ତାକୁ ପକେଇ ସେଗୋଟା ପୁର ହବ ସେ ଯୋଉ ଡୋ ଟା ମାନେ ଗୋଟେ ତିଆରି ହେ କି ଜନ୍ତା ହେଇକିଥିବ ଗୋଟା ମାନେ ଚାଉଳ ଚୁନାକୁ ଯୋଉ ଯନ୍ତା ହେଇଥିବ ସେଇଆକୁ ଆଣି ସେଥିରେ ପୁର ହେଇକି ତାକୁ ଗୋଲ ହବ ଅଲଗା ସାଇଡରେ କିଛି ଦିଆହବ। ତାପରେ ସେ ତାକୁ ସିଝା ହବ ଗୋଟେ ମାନେ ଛାଞ୍ଚରେ ସିଝା ହବ। ଆଉ ସେ ସୁୁଝିଲା ପରେ ହେଇଯିବ ମଣ୍ଡା ପିଠା।
ସେଟା ବନେଇ ପାଇଁ ମାନେ-ଏ ପ୍ରୋସେସିଂ ର କେତ୍ କେତେଁ କେତେ ସମୟ ନିର୍ଯାତି ର୍ଦ୍ଧାରିତ ହୋଇଥାଏ?
ନିର୍ଦ୍ଧାଲତ୍ ସମୟ ହଉଛି କି କୁ ଯେତେବେ ସିଝେଇବା ପାଇଁ ଯେତେବେଳେ ଛାଞ୍ଚରେ ରଖିଆବା ତାହେଲେ ସେ କୋଡିଏ ମିନିଟ୍ ଭିତରେ ହେଇଯିବ।
କୋଡିଏ ମିନିଟ୍ ମାନେ ଗୋଟେ ତରକାରୀ କଲା ଭଳିଆ!
ହଁ, ବହୁତ୍ ସାରା ଯଦି ପିଠା ଗୋଟେ ଜେଗା ଛାଞ୍ଚରେ ଥୁଆ ହେଲା ଟାଇମ୍ ତ ଲାଗିବ କୋଡିଏ ମିନିଟ୍ ଭିତରେ ସେ ସିଝିଯିବ। କାରଣ ଅଧ୍-ଅଧା ସେ ସିଝି ଯାଇଥି ଯେତେଳେ ଯନ୍ତ ନ୍ତା ହେଲା ଟାଇମ୍ ରେ ଆଉ ଅଧା ସିଝିବ। ତାକୁ ଯେତେବେଳେ ଆମେ ସିଝେଇବା ଗୋଟା ଛାଞ୍ଚରେ ସେତିକି ବଳିବ।
କିଣଲୁ।
ହ ହ୍ୟାଲୋ।
କରନ୍ତି।
ଚକୁଳି ପିଠା! ଚକୁଳି ପିଠା ବିରି ଆଉ-ଉ ଚାଉଳକୁ ଆଠ ଘଣ୍ଟା ପାଣି ରେ ଭିଜେଇକି ରଖଁ ରଖିବା ଦରକାର। ପୁଣି ତାପରେ ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦବା। ଗ୍ରାଇଂଡ୍ କରି ସାରିଲା ପରେ, ତାକୁ ଗୋଟା ସେ ଗୋଟେ ଘୋଳ ଭଳିଆ ହେଇଯିବ। ତାକୁ ତା'ପରେ ତାକୁ ତାୱାରେ ରଖିକି ତାକୁ ରାଉଣ୍ଡ ରାଉଣ୍ଡ ର ସେଭ୍ ରେ ଗୋଲ୍ ମାନେ ଚାରିପଟେ ବୁଲେଇବା। ବୁଲେଇ ସାଇଲା ପରେ ସେ ହେଇଯିବ ଚକୁଳି ପିଠା।
ତାର ଭିତରେ ସମାନ ହେଇ
ହ୍ୟାଲୋ।
ହଁ, ତାର କିଛି ସମୟ ନିଦ୍ଧାତି-ଇଁ ନିର୍ଦ୍ଧାରିତ ହେଇନି କି?
ତା ଧେରେ କିଛି ସମୟ ନିଧାରିତ ନାହିଁ, ସିଏ ବା ଦି ମିନିଟ୍ ରେ ହେଇଯିବ।
ଅଁ ଇଏ କଣ ମ୍ୟାଗି!
ସେଇ ଭଳିଆ।
ଆଉ କାକରା ପିଠା
କାକରା ପିଟା ବି ସେମ୍, ତାକୁ ଜନ୍ତା ହବ ସୁଝି ଚାଉଳ ଚୁନାକୁ ଜନ୍ତା ହବ।
ମୂଳରୁ ମୂଳରୁ ମୂଳରୁ
ସୁଝି, ଚାଉଳ ଚୁନା, ଗୁଡକୁ ମିକ୍ସ ଗରମ ପାଣିରେ ପକ୍ କେଇକି ସେ ଜନ୍ତା ହବ। ଜନ୍ତା ହେଇସାଇଲା ପରେ ତାକୁ ଗୋଲ୍ ଗୋଲ୍ ରାଉଣ୍ଡ ରେ ବଲ୍ ଟାଇପ୍ ର କରି ତାକୁ ଚପା ହବ। ଚପା ହେଲା ପରେ ସେଗୋଟା ମାନେ ତା ଛୋଟ ପିଠା ଆକାରରେ ହେଇଯିବ। ହେଇସାଇଲା ପରେ ତାକୁ ତେଲରେ ଛଣା ହେଇଯିବ। ତେଲରେ ଛଣା ହେଲେ ସେ ଭାଇ ହେଇଗଲା କାକରା ପିଠା।
ପୁର ପାଇଁ କିଛି ବ୍ୟବହାର କରିଆକୁ ପଡିବ।
ତାଥିରେ ପୁର ଅପ୍ ସନା ମାନେ ସେଟା ଅଛି। ମାନେ ଗୋଟେ କୁହନ୍ତି ନି ବିକଳ୍ପରେ ସେଇଟା ଅଛି। ଚଳ୍ ମାନେ ଦେଲେ ଚଳିବ, ନଦେଲେ ବି ଚଳିବ।
ମଧୁମତି କଣ ଏଇନା ଯାଉଚନ୍ତି କଲେଜ ରୁ? ଯୋଉ ବିକଳ୍ପ ମାଧ୍ୟମରେ ସେଇଟାକୁ କରିବ।
ଆଜ୍ଞା।
ତାର ସ୍ୱା ସ୍ଵାଦ ଅନୁସାରେ କୋଉଟା ଭଲ ଲାଗିବ?
ସ୍ଵାଦ ଅନୁସାରେ ଲୁଣ ଗୁଡ ତା ଚାଉଳ ଚୁନା ଏହାକୁ ମାନେ ସମାନ ଭାଗରେ ଜନ୍ତିଲେ ସେ ତାର ସ୍ୱାଦ ଅନୁସାରେ ଠିକ୍ ହବ।
ଯଦି ଆମେ ମଣ୍ଡା ପିଠା ଆଉ କାକରା ପିଠା ଚକୁଳି ପିଠା ଏଇ ତିନିଟା ଯାକ ବି ସ୍ୱାସ୍ଥ୍ୟ ପକ୍ଷେ କୋଉଟା ଲାଭଦାୟକ?
ସ୍ଵାସ୍ଥ୍ୟ ପ୍ରତି ସବୁତିକ ଲାଭଦାୟକ। କାରଣ ତା ଦେହରେ ଅ ବହୁତ ଜିନିଷ ଆମ ଘର କରଣା ବହୁତ ଜିନିଷ ଷ ପଡୁଚି ମାନେ ଯେମିତି ନଡ଼ିଆ କାଜୁ ବାଦାମ ଗୁଡ ଆଉ ଚାଉଳ ଚୁନା ବିରି ଏଇ ସବୁ ପଡୁଛି ତ ସେଥିପାଇଁ ଆମ ସ୍ୱାସ୍ଥ୍ୟ ପାଇଁ ସବୁ ପିଠା ଉପଯୁକ୍ତ।
ଆଉ କାକରା ପିଠା ଟା ତ ତେଲରେ ହଉଚି ସେଇଟା କେତେ ଦୂର ଲାଭଦାୟକ।
ସେଇଟା ହଉଚି ଆମ ଉପରେ ଡିପେଣ୍ଡ କରେ ଆମେ କେତେ ଖାଇବା କେତେ ମାନେ ଦିନକୁ କେତେ କ୍ଵାମ ଗୋଟେ ନିର୍ଦ୍ଧାରିତ କରିକି ଖାଇବା।
ହୁଁ ତାର ପରିମାଣ ଅନୁସାରେ
ପରିମାଣ ଅନୁସାରେ କହିବାକୁ ଗଲେ ଦିନକୁ ଚାରି ରୁ ପାଞ୍ଚେ।
ଚାରିକୁ ପାଞ୍ଚେ। ଏଟା ସେଥିରେ ତ ଅଧିକ ତେଲ ବ୍ୟବହାର ହେଇଚି।
ଆଜ୍ଞା।
ଅ ସେଥିପ୍ରତି କିଛି ଅସୁବି ମାନେ ଅସୁବିଧା ହବନି।
ନା ନା ଲାଇଟ୍ ତେଲ ୟୁଜ କଲେ କିଛି ବି ଅସୁବିଧା ହବନି।
କୋଉ ତେଲ?
ଫର୍ଚୁନ୍ ଲାଇଟ୍ ତେଲ ଲାଇଟ୍ ତେଲ।
ଆଉ ଚକୁଳି ପିଠା କୁ ଯୋଉ ବନ ଉପାୟରେ ଯୋଉ ବନା ହବ ସେଇଟା କୋଉ ତେଲରେ ବନେଇଲେ ଭଲ ହବ?
ରିଫାଇନ୍ ତେଲ ବା ଘିଅ।
ଆଉ